ତ ନମସ୍କାର।
ଆଜ୍ଞା ନମସ୍କାର ଜୟ ଜଗନ୍ନାଥ।
ଜୟ ଜଗନ୍ନାଥ। କେମିତି ଅଛ?
ଓ ତମର ତ ନଈ ଏଇ ଯୋଉ ପାଣିପାଗ ଚେଞ୍ଜ ହେଇଗଲା ସାଙ୍ଗେ ସାଙ୍ଗେ। ଖରା ହଉଥିଲା ତାପରେ ବର୍ଷା ଲାଗି ରହିଲା ଥଣ୍ଡା ଟା ପୁରା ଜୋର ହେଇଗଲାଣି।
ତୁମେ ତ ବାହାରକୁ ବାହାରିବାର ନାହିଁ। ଆଉ ବର୍ଷା ରେ ଓଦା ହବାର ନାହିଁ ଆଉ ଖାଲି ଗାଧଉଥିବ ଯାହା ଆଉ ସେଇଥିରେ ପାଣି ଫାଣି ବା ବାସନ ଫାସନ ମଜା ମଜି ସେ ଯଉ ପାଣି ହଉଥିବ ଯାହା ସେଥିରେ ଥଣ୍ଡା କରିଦେଇଛି ନା।
ହଁ ଥଣ୍ଡା ହେଇ ନାକ ପୁରା ଚୁଣ୍ଟି ହେଇଯାଉଛି।
ତାପର ବି ରିତୁ ରୀତ ରୁତୁ ଚେଞ୍ଜ ହଉଚି ଏବେ ବର୍ଷା ଋୁତୁ ପୁଣି ପଳେଇଆସିଲା ନା ସେଥିଲାଗି ଦେହ ଟିକେ ଖରାପ ହବ ଆଉ। ଟିକେ ଦେଖି ଯାହିଁ ଚଳିବା ଆଉ ହେଲା।
ଦେହ ଖରାପ ହେଇଯାଉଛି ଆଉ ଆଉ ତମର କେମିତି ଏତେ ଦିନ ପରେ ମନେ ପଡ଼ିଗଲା ମୋ କଥା?
ମୋର ଏତେ ଦିନ ପରେ ମୁଁ କହିଲି ତୁମେ ତ ମନେ ପକେଇ ଲଗଉନା ଆଉ ମୁଁ ଟିକେ ଲଗେଇଦେଲି ସେ ଯଗୁ ଆମ ଭାଇଗୁରା କଣ କରୁଛନ୍ତି? ଅଛନ୍ତି। ଗାଡ଼ି ଏ ଯୋଉ ପୋଖରୀ ଆମ ଘର ସାମ୍ନାରେ ଗୋଟେ ଗାଡ଼ିଆ ଅଛି ସେଥିରୁ ଖାଲି କଉ ମାଛ ଆଉ ଭାକୁର ମାଛ ପୁରା ଉଠୁଛନ୍ତି ସେମାନେ ଯାଇକି ତାକୁ ସେଠୁ ଆଣିକି ଧରୁଛ ମାନେ ଧରୁଛନ୍ତି ଆଉ ହେଲା। ମୁଁ କହିଲି ଭାଉଜଙ୍କର ତ ମାଛ ବହୁତ ପସନ୍ଦ ଯାଉଛି ଭାଉଜଙ୍କୁ ଟିକେ କଲ୍ କରି ଜଣେଇବି। କି ଭାବୁଛ କୋଉ ମାଛ ଖାଇବ କି?
ଖାଲି ଜଣେଇଲେ କଣ ହବ ଭାଇଙ୍କ ହାତରେ ଟିକେ ପଠେଇବ ଯଦି ଭଲ ହୁଅନ୍ତା।
କଣ କହିଲ?
ଖାଲି ଜଣେଇଲେ କଣ ହବ? ସେ ଭାଗ୍ୟ ତ ଆମର ନାଇଁ ଦେଶୀ ମାଛ ଖାଇବାରେ ଯଦି ଭାଇଙ୍କ ହାତରେ ଟିକେ ପଠାନ୍ତ। କଉ ମାଛ ମୁଁ ତ କଉ ମାଛ ଖାଇନି କେବେ ଖାଲି ସ୍
ନି୍ଚ ନିଶ୍ଚିନ୍ତ ନି୍ଶ୍ ନିଶ୍ଚିନ୍ତ ବଢ଼ିଆ ହବ ସେଇଟା କୋଉ ଝୋଳ ମାନେ ଝୋଳ ଟା ଯୋଉ ଭଳି ବଢ଼ିଆ ଲାଗିବ ଭାଉଜ ବୀ ବିସ୍ୱାସ କର ପୁରା ଦେଶୀ କଉ କୋଉ ମାଛ ହେଲା ନା ନା କଉ କୋଉ ମାଛ ଟାକୁ ବଛା ହେଲା ହେଲା ତାକୁ ଧୁଆ ହେଲା ଯେମିତି ମାଛ ସବୁ ମାଛ ହୁଏ ଧୁଆ ଧୋଇ ହବ ତାପରେ ତାକୁ ଟିକେ ସରିଷ ତେଲରେ ଭଜା ହବ କିନ୍ତୁ ଯୋଉ ତେଲ ଭଜା ସରିଲା ପରେ ତାକୁ ଯେମିତି ଆମର ରୋଷେଇ ହୁଏ ସେମିତି କଉ ବି ରୁଷେଇ ହବ। ଯେମତି ମାଛ ତରକାରୀ ହୁଏ ସେମତି ସୋରିଷ ସୋରିଷ ମସଲା ହୁଏକି। ସୋରିଷ ମସଲା ନହେଲେ ଅଦା ରସୁଣ ତମେ ଯେମିତି କରିପାରିଲ ଯାହାକୁ ଯେମିତି ଭଲ ଲାଗିଲା। ସୋରିଷ ମସଲା ଟିକେ ଦେଲେ ଭଲ ଲାଗେ ସୋରିଷ। ସୋରିଷ ମସଲା ଦେଲେ ଭଲ ଲାଗିବ ହଁ ଆଉ ଆଉ ତାକୁ ଟିକେ ଫ୍ରାଏ କଲେ। ଆହୁରି ଟେଷ୍ଟ ଲାଗେ ପଖାଳ ସାଙ୍ଗରେ ପୁରା ବଢ଼ିଆ ଲାଗେ।
ଓ ହୋ କୁହନି କୁହନି ମୋର ଇଚ୍ଛା ହେଲାଣି ଆଜି ଶନିବାର ଟା ପୁଣି।
ନା ନା ଦେଖିବା ଭାଇ ଯଦି ଯାଏ ଭାଇ ତ ଯିବ ସୋମବାରେ ସୋମବାର ଗଲେ ତୁମ ହାତରେ କେମିତି ଦିଆହବ ବୁଝୁଛ?
ସୋମବାର ଗଲେ ଯଦି ଜିଅନ୍ତା ଗଲେ କେମିତି ଜିଅନ୍ତା ଗଲେ ପଳେଇ ଆ ଭଜା ହେଇଗଲେ ରହିବନି ଜିଅନ୍ତା ରହିଲେ ତାକୁ ବାଲଟି ଫାଲଟି ପୁରେଇକି ରଖ ରଖିଥିଲେ ମେ ହୁଏତ ହେଇଯାଇପାରେ।
ହଁ। ମତେ କିନ୍ତୁ ପ୍ରବଳ କୋଉ ମାଛ ଖାଇବାକୁ ଇଚ୍ଛା ହେଲାଣି ମୁଁ କେବେ ଖାଇନି। କୋଉ ମାଛ ବୋଲି ଶୁଣିଛି ଭଲ ବୋଲି
ତୁମ ତୁମ ଦିଅର ଜଣେ ଅଛନ୍ତି ବିକୁୁ ତାକୁ କୁହ କି ବିକୁ ନନା ହାତରେ ଜିଅନ୍ତା କୋଉ ପଠାଅ। ସେ ଗୋଟେ ଜରିରେ ବାନ୍ଧିକି ଦୁଇଟା କି ତିନିଟା କୋଉ ଯଦି ରଖିବେ ତୁମ ପାଇଁ ଜରିରେ ପାଣିରେ ଭର୍ତ୍ତି କରି ତାକୁ ଗୋଟେ ଏମତି ଆଗରେ ଟଙ୍ଗେଇକି ଯଦି ନେବେ ତୁମେ ଆସି ଅଧା ବାଟରୁ ବାପାଙ୍କୁ କହି
ଗାଁ ର ଯୋଉ ଆମ୍ବ ଆଚାର କରିକି ପଠେଇ ନଥିଲା।
ହଁ।
ସେଟା ପୁରା ବହୁତ ଟେଷ୍ଟିଲାଗୁଛି ମତେ ବହୁତ ବଢିଆ ଲାଗୁଛି ମୁଁ ତାକୁ ଭାତ ସହିତ ରୁଟି ସହିତ ହଁ ହଁ ସେ ଆମ୍ୱ ଆଚାର ଟା ପୁରା ମସ୍ତ ପାଗ ହେଇଛି ଆ ବଢିଆ ଟେଷ୍ଟ ଲାଗୁଛି ପୁରା ମାନେ ବଢିଆ ସେ ପାଗି ଯାଇଛି ପୁରା।
ତାକୁ ସେଟା ସେଟାକୁ ମୁଁ କେମତି ତିଆରି କରିଥିଲି ଜାଣିଛ ନା ସେ ଆମର ଆମ୍ବ କଟ ଟା ହେଲା ବୋଉ ହେଠୁ କହିଲା ତୁ ଦେଖ୍ ଆମେ ୟୁଟୁବ ଦେଖି ତିଆରିି କରିବା ଗୋଟେ ଆଚାର ମୁ କହିଲି ହଉ ଠିକ୍ ଅଛି ଆଚାର ତିଆରି କରିବା ଆଉ ସେଠୁ ବହୁତ ତାର କଣ କଲା ଆମ୍ବ ତାର କାଟି କୁଟି ତାର ଶୁ ଶୁଖେଇଲା ଆଉ ତାର ସୁଖେଇବା ଦାୟିତ୍ୱ ହେଲା ଲୁଣ ହଳଦୀ ପକେଇ ଶୁଖେଇଲା ମୁଁ ମସଲା ରେଡି କଲି। ମୁ ବାପାଙ୍କୁ କହିଲି ଯୋଉ ଯୋଉ ମସଲା ଆଣିବାକୁ ବାପା ତେ ଅଧ କେଜି ସାତଶହପଚାଶ ଭଳିଆ ତେଲ ତାଦେହରେ ଯାଇଛି। ଗୁଡ ମେଥି। ଆଉ ଧଳା ସୋରିଷ କଳା ସୋରିଷ କଞ୍ଚା ଲଙ୍କ- ଏ ଯୋଉ ଶୁଖିଲା ଲଙ୍କା। ଙ୍କାଗୁଣ୍ଡ ଆଉ ଗୋଟେ କଣ କଇଲ କଳା ଜିରା ହେଙ୍ଗୁ ଜୁଆଁଲି। ସବୁ ଗ୍ରାଇଣ୍ଡିଙ୍ଗ କଲି ସବୁ ହେଲା ସବୁର ମାନେ ଭାଗ ତାର ପରିଣାମ ପରିମାପ କରିକି କି ସବୁ ଗ୍ରାଇଣ୍ଡିଙ୍ଗ କରିକି ତା ମସଲା ଆଗେ ତାକୁ ଟିକେ ଯୋଉ ଗ୍ୟାସ ରେ ଆଗ ଗୁଡର ପାଗ ହେଇକି ଓହୋ ଗୋଳଇ ଦେଲି କଣ କହିଲ ଆମ୍ବ ପକେଇକି ଗୋଳା ହେଲା। ତାପରେ ସବୁ ଯାକ ମସଲା ମସଲି ପକେଇକି ତାକୁ କାଢି ସାରିଲା ପରେ ସବୁ ମସଲା ପକେଇ ଆଉଥରେ ଫେଣ୍ଟିକି ଲାଷ୍ଟ କୁ ସୋରିଷ ତେଲ ଦିଆହେଲା ଆଉ। ତାଗେ ତାକୁ ପାଞ୍ଚ ସାତଟା ପାଞ୍ଚ ସାତଟା ତାକୁ ପାଞ୍ଚ ସାତଟା ଖରା ବୋ ସେ ବଡ ବୋଉ ଯିଏସେ ତା ପାଞ୍ଚ ସାତଟା ଖରା ଦେଲା। ଖରା ଦେଇକି ତାକୁ ସେ ରଖିଛି ଆଉ ଯେତେବେଳେ ବି ଭାତ ଭାତରେ ଖାଇବ କିନ୍ତୁ ବଢିଆ ଲାଗୁଛି କିଛି ଥିଲେ ବି ତାକୁ ଲଗି ଖାଇ ହେଇଯାଉଛି।
ହେଦଉଛି ମୁଁ ତାକୁ ଭାତରେ ବି ଖାଇ ଦଉଛି ରୁଟିରେ ଖାଇ ଦଉଛି ସେ ବଢିଆ ସେ ପାଗିଛି ପୁରା ନରମ ନରମ ଲାଗିଛି। ବଢିଆଇଛି କିନ୍ତୁ ବଢିଆ ଟେଷ୍ଟ ପୁରା।
ମୁଁ କହିଲି ଆଉ ଦିଟା କରିବା ଲାଷ୍ଟ ବେଳକୁ ଆଉ କେହି ମନୋଯୋଗ ଦେଲେ ନା ଆମେ ଦି ଜଣ ମିଶିକି ଯାହାତିକ କରିଥିଲୁ ଗୋଟେ ବଡ ଡ୍ରମ୍ ମାନେ ବଡ ଡବାରେ ଡବାଇ। ଆଉ ସେଇଥିରୁ ସୁଶାନ୍ତ ଭାଇ କଣ କହିଛି ଅଳ୍ପ ଟିକେ ନବ ଆଉ ଘରେ ତ ଏମତି ବି ସବୁ ଲଗି ଯେତେବେଳେ ଟିକେ ମ କଣ ଲଗି ଖାଇବା ପେ ସେ ପଟଉଛି ଆଚାର ଫାଚ ଲଗି ବେଳେ ଖାଉଛନ୍ତି ବୁଝିଲ ସେ ସେ କହିଲା ଆଉ ଟିକେ ଆଉ ଗୋଟେ କହିଥିଲି ଲେମ୍ବୁ ଆଚାର କରିବା ପାଇଁ। ଲେମ୍ବୁ ଏଇଥର ବାପା ଯାଆନ୍ତୁ ଭୁବନେଶ୍ୱର ହେଲେ ଗୋଟେ ତାକୁ ଭାବୁଛି ଗୋଟେ ଭଲ ଆଚ କରିକି ରଖିବି।
ମୁଁ ଏବର୍ଷତ ଗଲାଣି ଆର ବର୍ଷରେ ଆଉ ଟିକେ ବେଶୀିକିନବା ଭିତରେ କରିଦବୁ ଆଉ।
ଆମ୍ବ ଆଚାର ସବୁ ମସଲା କରିକି ତା ଖାଲି ଗୁଣ୍ଡ କରି କରିବା ଆଚାର ପୁରା ବଢିଆ ଲାଗେ ଦେଖିବା କରିବା ଆଗଥର ଆଉ ଟିକେ କାଚ ବୋତଲ ବା ଏଟା ଭାଉଜ ଯଉ କାଚ ବୋତଲ ପଶିଥିଲେ ଆହୁରି ବଢିଆ ଲାଗିଥାନ୍ତା। ଲୋକ ବିଶ୍ଵାସ କର ଏମତି ଘରେ ଆଚାର କରି କେତେ କେତେ ଟଙ୍କା ବିକୁଛନ୍ତି ଭାବିଲ। ଆମ୍ବ ଆମ୍ବଜାର ତୁଟା ଥିବ।
ସମିତି ଦିନ କରିବି ସେ ସବୁ ପାମ୍ପଡ ହିସାବରେ ତିଆରି କରିକି ବିକୁଛନ୍ତି ସିଏ ବି ତ ଏଇ ସ୍ତ୍ରୀ ଲୋକମାନୋନେ କରିକି ଘରୋଇ ଉପାୟରେ ବିକୁଛନ୍ତି ନା।
ହୁଁ ଆମ୍ବ ଆଚାର ଯୋଉ ସବୁ ବିକୁୁଛନ୍ତି ଆମ୍ବ କରିକି ଆଉ ବେକାର ହୁଏ ନଷ୍ଟ କାହିଁ ହବ ତାକୁ ପଉଛନ୍ତି ଭଲ। ଏଇୟା ଆଉ।
ଆମ ଗାଁ ରେ ସବୁ ଯୋଉ ବସୁଧା ପାଣି ମେଘା ପାାଣି ସବୁ ଆ
ହଁ ହଁ ଆମ ଗାଁରେ ତ କେବେଟାର ବସୁଧା ଆସିଲାଣି। ଆମେ ନିହାତି ଛୋଟ ଛୋଟ ହେଇଥିଲୁ ପ୍ରାୟ ଆମ ଗାଁ ସ୍କୁଲ ରେ ପାଠ ପଢିଲା ବେ ବସୁଧା ପାଣି ଆମ ସେ ଏଟ ସାଇଡ ରେ ବହୁତ ପାଣିର ସୁବିଧା ଭାଉଜ ବିଶ୍ଵାସ କର ସେପଟ ସହିରେ ଆମ ମୋ ମାମୁ ଘର ପାଖ ପାାଖ ସାଇଡରେ ଯେତେ ପାଣିର ସୁବିଧା ନାଇଁ ଆମ ଏପଟେ ଯେତେବେଳେ ଜୋର ଯାହାର ସୁବି ମାନେ ପାଣି ଫାଣି ହୋଉ କି ଯୋଉ ଉପରେ ହୋଉ କାମ ପଞ୍ଚାୟତକୁ ଆସେ ଆମ ଗାଁରେ ଆଗେ ହୁଏ। ବିଶେଷ କରି ଆମ ଏପଟ ସାଇଟ୍ ମୁଁ କୋହୁଚି। ମେଘା ପାଣି ସେପଟ ସାଇଡ ଲୋକଙ୍କ କାମ ହେନି ଆମ ଏପଟ ସାଇଡରେ ମେଘା ପାଣିରେ କାମ ହେଇ ଆମେ କେବେ ଠାରୁ ପାଣିର ବ୍ୟବହାର କଲୁଣି। ୟୋ ମେ ସପ୍ଲେ ଯୋଉ ମେ ବସୁଧା ପାଣି ତ ଆମେ ଆମ ଛୋଟ ବେଳୁକୁ କରୁଛୁ।
ଆମ ଏପଟେ ପାଣିର ସମସ୍ୟା ବୋହୁତ ବେ ଦେଖ ଗଲାଣି ଆମ ଏପଟେ ଯୋଉ ଆମ ଗାଁ ରେ ମୋ ବାପ ଘର ଗାଁରେ ସେପଟେ ପାଣି ଆସିଚି। କିନ୍ତୁ ପାଣି ଆସୁଚି ହେଲେ ପୁରା ଗୋଳିଆ ପାଣି ଆସୁଚି ସେଟା ବ୍ୟବ
ହଁ ସେଟା ନଈ ପାଣି ନଈ ପାଣି ଆସେ ନା ହେଟା ଟିକେ ଫିଲ୍ଟର କରି ଛାଡିବା କଥା। ତାପରେ ଏବେ ବି ଯୋଉ ବର୍ଷା ଦିନ ଏବେ ବି ଫୁଣି ଯୋଉ ବର୍ଷା ଦିନନୁ ଏବେ ବି ପୁଣି ଯୋଉ ବର୍ଷା ଦିନ ଚାଲଚି ନା ସେଥିଲାଗି ପାଣି ଟିକେ ନଈ ପାଣି ଗୋଳିଆ ନା ହେଥିଲାଗି ଗୋଳିଆସ ଥୁବ ବୁଝିଲେ?
ଆଉ ଗୋଳିଆ ପାଣି ଆଉଚି। ହଁ ଆମର ବି ଜଳସ୍ତର ଗୁଡା ଖସି ଗଲାଣି। ତାହା ଟିୟୁୱେଲ ରୁ ଆଉ ପାଣି ବି ବାହାରୁନି।
ଆଉ ତମେ ଖାଇଥିଲ କଣ ଆଜି? ରାତିରେ କଣ ଖାଇଚ ଆଜି?
ସନ୍ଧ୍ୟାବେଳେ ବଢିଆ ପାଗ ଦେଇଥିଲା। ବାପା କହିଲେ ପିଆଜି ପକେଇ ଚୁଡା ଭାଜି ଆକ କୁ ଆଉ ଚୁୁଡ଼ା ବ ଭଜିଥିଲି ପିଆଜ ପକେଇକି।
ଓହୋ ଆଉ ଦେହ ପା କେମତି ଅଛି?
ନାଇଁ ମୋ ଦେହଟା ଟିକେ ଥଣ୍ଡା ହେଇଗଲାଣି ଜୋରସେ ମୁଣ୍ଡ ଫୁଣ୍ଡ ବିନ୍ଧୁ
ତୁମେ କେବେ ତୁମେ କେବେ କାଞ୍ଚନ ଫୁଲ କାଞ୍ଚନ ଫୁଲ ତରକାରୀ ଖାଇଚ?
ନାଇଁ ମୁଁ ଶୁଣିଛି କାଞ୍ଚନ ଚ୍ଛେଲି ଗୋଟେ କଣ ଅର୍ସ ହେଲେ ଖାଆନ୍ତି ନା କଣ କାଞ୍ଚନ ଫୁଲ, କାଞ୍ଚନ ଛେଲି।
ନାଇଁ କାଞ୍ଚନ ଫୁଲ ଗୋଟେ ତ ତରକାରୀ ଏଇ ଯୋଉ ଫୁଲରେ ପୁରା ଛତୁ ଭଳିଆ ନାଗିବ ସିଏ ତାକୁ ସେମିତି ଯେମିତି ଛତୁ ହୁଏ ତାକୁ ଏମିତି ଭାଜି
ଆମର ଏଇଠୁ ହୋଉଚି କଞ୍ଚନ ଗଛ ବଡଟେ ହେଇକି ଫୁଲ ହୋଉଚି।
ତତେ ଫୁଲ ହଁ ମାନେ ପୁରା ଧଳା ନୁ ଘିଅ କଲର ଟାଇପର।
ଓ ଯୋଉ ଚମ୍ପା ଫୁଲ ଟାଇପର ଦେଖ
ହଁ ବାସ୍ ବାସ୍ ଚମ୍ପା ଫୁଲ ଟାଇପ ଲେଖାଉଚି ସେ ଫୁଲକୁ ଆଣିକି ତାକୁ ଭାଜିକି ହଁ ଇଏ ଟିକେ ପତଳା ପତଳା ହଁ ପତଳା ଚୋପା। ତାକୁ ଆଣିକି ତା ଫୁଲକୁ ଭାଜି ଦେଇ ଭାଜିକି ତାକୁ ଯେ ଛତୁ ରନ୍ଧା ହଏ ପୁରା ସେଇ ଟାଇପ ର କଇଁ ଟିକେ ପକେଇି ରାନ୍ଧିଲେ ପୁରା ଆଉ ଯୋଉ ବିଶ୍ଵାସ କରୁ କି ସ୍ଵାଦିଷ୍ଟ ଲାଗିବ ଆଉ ଇଚ୍ଛା ହବ ସେଇଆକୁ ଲଗେଇ ଭାତ ଖାଇଦବ ସବୁ। କଣ କହିଲ?
କଣ ମୁଁ ତ କେବେ ଖାଇନି। ମୁଁ କହିନି ଶତରେ ନା କଣ?
ହଁ ହଁ ବଢିଆ ଲାଗେ ତା ଫୁଲ ଖାଇବାକୁ ଆମର ଏଇଠି ଘର ପାଖରେ ଗୋଟେ ହୋଇଥିଲା ଜଣଙ୍କର। ତମ ମାମୁଁ ଘର ସାଇଟରେ ସେପଟେ ଜଣ ଦିଇ ଜଣଙ୍କର ହୋଉଥିବ ବେଳେ ଆଣି ମାମ୍ ମାମା ହେରିକା କରନ୍ତି ମାମୁ ଘର ଲୋକ ପା ସେଇଠି ଖାଇଥିଲି। ବୋଉ ଆଣୀ ଥରେ ବି ଦିଇଥର କରିଥିଲା ଏଇଠି ବି କରେ ଆମ ଘରେ ବି ହୁଏ। ଥରେ ଖଣ୍ଡେ ଖାଇଥିଲୁ କାଇଁ ନା ଆମର ଇ ବୋହୁତୁ ଲୋକ ଜାତ ଜାଣିଥିବ ତୁମେ ତ ମେଞ୍ଚାଇ ନହେଲେ ହବନି କିନ୍ତୁ ବୋଉ ଯେବେ ଆଣେ ତାକୁ ଛ ଛତୁ ଧୀରେ ପକେଇ ଏକାଥ୍ରେ କରଦିଏ ସେ ଛତୁ ଛତୁ ଲାଗିବ ଟିକେ ଛତୁ ଭଳିଆ ଟିକେ ଲାଗିବ ଆଉ।
ନାଗିନି ମୁଁ ବୋଲି ଶୁଣିଚି କାଞ୍ଚନ ଫୁଲ କାଞ୍ଚନ ଛେଲିକ ଖାଦ୍ୟ ଅର୍ଷ ହେଲେ ଅର୍ଷ ଭଲ ହବା ପାଇଁ
ଅହ ଏଆ ସବୁ କଥା ଆଉ
ଆଉ ଏବେ ତ ବର୍ଷା ହଉଛି ଭଲ ଛତୁ ହଉଥିବ ସେପଟେ?
ନାଇଁ ଆମର ଭାଉ ବ ଗୋଟେ ଥର ଜାଣିଛ ନା ଗୋଟେ ଥର ବାପା ଛତୁ ଚାଷ କରିଥିଲେ ଗୋଟେ ବୋତଲ ଆଣିକି ଛଣ କାଟିକି ତା ଉପରେ ଛଣ ସବୁ ସାଇଜିରେ ଥୋଇକି ତା ଉପରେ ଛତୁ ମଞ୍ଜି ପକେଇି ବେଶ ଚଣପକେଇ ଯୋଉ ଛତୁ ଚାଷ ମଝିରେ କରିଥିଲା ଆଉ ଏବେ ବାପା କହୁଥିଲେ କରିବା ପାଇଁ ବାପାଙ୍କର ପ୍ଲାନିଂ ଅଛି କଣ କରିବି ଏବେ ତ ବର୍ଷା ଫର୍ଷା ହଉଛି ପରେ ଟିକେ ଜାଗା ଯୁଗ ତ ନାହିଁ। ଆଉ ପରେ ବାପା କହିଛନ୍ତି ଛତୁ ଚାଷ କରିବା ପାଇଁ ଆଉ କେମିତି ହଠାତ୍ ଛତୁ କଥା ମନେ ପଡିଲା।
ହଁ। ନାଇଁ ବର୍ଷା ପାଗ ଦେଇଛି ନା ଏବେ ଯୋଉ ସବୁ ଚାଳ ମାନଙ୍କରେ ଇଏରେ
ନାଁ ଚାଳ ଚାଳ ଚାଳରେ ଛତୁ ତ ଆଉ ଏତେ ବର୍ଷା ହେଲାଣି କାହିଁକି ନା ଚାଳରେ ଯୋଉ ପଚେ ପାଚ ପଚିଗଲା ପରେ ଛଣ ଟା। ହୁଏ ତ ବିଶେଷ କରି ଆମର ଆଉ ଚାଳର ଯୋଉ ଛଣ ଫଣ ବିକ୍ରି ହେଇଯାଉଛି ଆଉ ପଚୁନି ଆଉ ଆ ଯେତେବେଳେ ଚାଳ ଘର ଥିଲା ଓପରେ ହୁନା ଘର ଛା ସେ ଯୋଉ ଚ୍ଛା ଚଣଗୁରା କଳାବି ଲଗେ ସେ ପଛପଚି ଯାଏ ଅଧିକ ଟିକେ ହୁଏ ଆଉ ଏବେକା ସମୟ ବେଶୀ ହଉନି ଗୋଟିଏ ଦିଟା ଯଦି ବାହାରୁଛି। ଟାଣ କୋଉ ଦିନ ଅଧେ ଆଉ ଏମିତିର ବର୍ଷା ହେନି ବାହାରେ କିନ୍ତୁ ମୁଁ ଏହି ବର୍ଷ ମୁଁ ବହୁତ ଛତୁ ଖାଇଛି ଦେଶୀ ଛତୁ। ଯୋଉ ମାମୁଁ ଘର ଆମର ଥିଲା ସେ ତାଙ୍କର ଗୋଟେ ବାରିପଟେ ସବୁ ଆଣନ୍ତି ଛତୁ ମେଞ୍ଚେ ମେଞ୍ଚେ ଆଣିକି ସେ ଭାଜନ୍ତି ଆସ ଖାଇବା
ଓ ସବୁ ତ ବଢିଆ ଲାଗେ ଯେ ଛତୁ ଭାଜିକି ଖାଇବାକୁ।
ଦେଶୀ ଛତୁ ତା ବଢିଆ ନା ନା
ଓହୋ ଭଜା ଖାଇବାକୁ ବଢିଆ ଲାଗେ। କିନ୍ତୁ ଭଜା ତ ଭାଜୁଥିଲେ ଏତିକି ଟିକେ ହେଇଯିବ ଆଉ ଜଣେ ଖାଇଦବ।
ପଖାଳ ସହିତ ଚକଟି ଚାକାଟି ଦେଇକି ଖାଇଦେଲି ପୁରା ବାସ୍ନାରେ ସେ ସବୁ ଯାକ ଭାତ ଖାଇ ହେଇଯିବ।
ମୁଁ କହିଲି ବର୍ଷା ଆରମ୍ଭ ହେଲାଣି ଆମ ବିଲରେ ତଳି ପଇିଲଣି?
ହଁ ଆମ ବିଲରେ ବା ବାପା ହାରିଆ ତଳି ପକେଇ ନାହାନ୍ତି ଆଜି ଧାନ ମୁନ କରିବା ପାଇଁ ସବୁ ତଳି କରିବା ପାଇଁ ପକେଇଥିଲେ। ଆଉ ଏତେ ଜୋର ବର୍ଷା ହଉଛି ସେ ଅଧିକା ଯଦି ମୁନ ଫୁନ ହେଇଗଲା ମାନ ଧାନ ମୁନ ହେଲା ପରେ ପକେଇବେ ନା ବିଲରେ ତାପରେ ତଳି ହବ ପଛୁଆ ହବ ତା ବାପା ହେରିକା ଆଜି ଟିକେ ମନ ଦୁଖଃ କରୁ କାଉଥିଲେ କହଲେ ବର୍ଷ କଣ ଛାଡୁନି ଇଏ ହଉନି ଏମତି ହଉ ମୁଁ କହିଲ କିଛି ଟେନସ୍ ବ୍ୟସ୍ତ ହବ ହୁଏନି ସେ ଛାଙ୍କୁ ଛାଡିଯିବ ବର୍ଷା ଛାଡିଗଲା ପରେ ହବ ଏ ସେ ଟିକେ ଚାଷ ଘର ଯେହେତୁ ଚାଷୀ ମାନେ ସେମାନେ ଛୋଟ ବେଳୁ ପରିଶ୍ରମ କରୁଛନ୍ତି ନା ଚାଷ ଫାଷ ବିଷୟରେ ବେଶୀ ଜାଣିଛନ୍ତି। ତାଙ୍କୁ ଟିକେ ଠିକ୍ ସମୟରେ ଠିକ୍ ଦରକାର ବର୍ଷା ବେଳେ ବର୍ଷା ଖରାବେଳେ ଖରା ଶୀତବେଳେ ଶୀତ ସେମିତି ଆଉ ଯଦି ସିଏ ଠିକ ସମୟରେ ଠିକ ମାନେ ଜିନିଷର ମାନେ ବ୍ୟବହାର ନ କରି ପାରିବେ ତାଙ୍କ ଚାଷୀମାନେ ନା ତ ପଇସା ଖର୍ଚ୍ଚ ହେଲେ ବି ତାଙ୍କ ମନ ବହୁତ ଦୁଖ ହବ ବୁଝିଲା ଯେମିତି ଧୋଇ ମରୁଡି ଖରା, ବନ୍ୟା, ବାତ୍ୟା ହେଲେ ସବୁ ଚାଷୀ ଘର କୂଳ ଜାଣିକି ବୁଡି ଯାଉଛି ନା ଆଉ ମାନେ ବର୍ଷ ସାରା ପରିଶ୍ରମ ତାଙ୍କର ମାଟିରେ ମିଶି ଯାଉଛି।
ହଁ ଆମର ତ ଚାଷ ଉପରେ ନିର୍ଭର ନା। ବର୍ଷକ ପାଇଁ ଅଧିକା ବେଲେଗଣା ହେଇକି ରହିବ ଆଉ। ଆଉ କଣ କରିବା ନାଇଁ ବ୍ୟସ୍ତ ହେବାନି ବର୍ଷା ବର୍ଷା ବି ଛାଡିଯିବ ଏଇ ଲଘୁଚାପ ଟା ହେଇଛି ନା ସେଥିପାଇଁ ବର୍ଷା ଟା ଲାଗିିକି ରହିଛି।
ତାପରେ ଯେତେବେଳେ ଯାହା ହବାର କଥା ହବ। ରାତିରେ ଆଜି ଚକୁଳି ପିଠା ହେଇଥିଲା ଆଉ ଆଳୁ ଟମାଟର କଷା ହେଇଥିଲା ମିଠା ଆଉ ହ
ଆଜିି କଇଁ ଚକୁଳି ପିଠା ଆଜି କଣ ସେମିତି କିଛି ଥିଲା କି ଆଉ।
ସେମିତି ନୁହଁ ଆମର ତ ତୁମେ ତ ଜାଣିଥିବ ଆମ ରୋଷେଇ ଘରର ବହୁତ ଅଭାବ। ଅସୁବିଧା ତ ସେଥିଲାଗି ବୋଉ କଣ କରିୁଥିଲା ଚୁଲି ପାଖରେ ବି ପାଣି ଫାଣି ନାହିଁ ଯେ ଚୁଲିରେ ଉପର ବାଟେ ଉପର ଆମରୁ ଘରକୁ ସେଟ ହେଇକି ସେ ଚୁଲି ଯାଇକି ପାଣି ପଚୁ ବଡ କିି ପାଲ ପଡିଯାଇଛି ଓଦା ହବାର ନାହିଁ ହେଲେ ବି ଏ ବୋଉ କିହିଲା କିଏ ଯୋଉ ବର୍ଷା ବର୍ଷ ଯୋଉ ଚାରି ପାଞ୍ଚ ଦିନରେ ବର୍ଷା ହଉଛି ଭାତ ଖାଇକି ଜୋଉ ମାନେ ଅଶାନ୍ତି ହଉଛନ୍ତି ସେଇଥିପାଇଁ ଦେ ଭାତ ଲଗେଇକି କରିବ।